ହଁ କୁହନ୍ତୁ।
ନମସ୍କାର ସାର୍, କେମିତି ଅଛନ୍ତି?
ହଁ ନମସ୍କାର, ହଁ ଭଲ ଅଛି ଆପଣ କେମିତି ଅଛନ୍ତି?
ହଁ ମୁଁ ବି ଭଲ ଅଛି, ଆଉ କଣ କରୁଥିଲେ ବର୍ତ୍ତମାନ?
କିଛି ନାହିଁ ଏମିତି ଟିକେ ପଢ଼ାପଢ଼ି କରୁଥିଲି ଆଉ।
ଆଚ୍ଛା।
ଆପଣ
ଆ ଆମର ତ ଜଷ୍ଟ ଏବେ ହିଁ ଖାଇବା ସରିଲା ଖାଇକି ଜଷ୍ଟ ଉଠିଲି ଏବେ ଆଉ।
ହଁ ଟିକେ ଆ ଟିକେ ଆବାଜ ଟିକେ କଟୁନି ଟିକେ
ଆଛା ଧୀରେ ଶୁଭା ଯାଉଛ ଏବେ ଠିକ ଶୁଭା ହେଲା ଆଛା ହଁ ମୁଁ କହିଲି ଏବେ ଆମର ତ ଖାଇବା ସରିଲା ଏବେ ଖାଇକି ଜଷ୍ଟ ଉଠିଲି ଆଉ।
ଉଠିଲେ। ଆଚ୍ଛା ଆଜି କଣ ସ୍ପେଶାଲ କିଛି?
ଆଜି ସ୍ପେଶାଲ ମାନେ ଆଜି ଆମର ହେଇଥିଲା ଆଁ ଛତୁ ତରକାରୀ ହେଇଥିଲା ଆଉ ଭାତ ଆଉ ଆମର ବଡି ଚୁରା। ଆଉ ପୋଟଳ ଭଜା। ହଁ। ଏମିତି ସବୁ ହେଇଥିଲା ଆଉ।
ବହୁତ ପସନ୍ଦ ଲାଗେ ବୋଧେ
ହଁ ସେମିତି ମାନେ ଭଲ ବେଳେ ବେଳେ ଯୋଉଦିନ ଏମତି ଟିକେ ଛୁଟି ଥାଏ ଫ୍ରି ଥାଏ ମୁଁ ଟିକେ ଅଧିକ ଆଇଟମ ଟିକେ କରିଦିଏ ଆଉ।
ଆଚ୍ଛା ତାହାଲେ କମ ମାନେ କିଛି ଭେଜ୍ ନା ନନ ଭେଜ୍ ଆଇଟମ୍
ନାଇଁ ନାଇଁ ଆଜି ଶନିବାର ଅଛି ନା
ଆଚ୍ଛା ଆଚ୍ଛା ଆଚ୍ଛା ହ ନା ମୁଁ ସେ କହୁନି ମୁଁ ଅ ମାନେ ବାକି ହଁ।
ମତେ ପର୍ସନାଲି ଭେଜ ହଁ ଭଲ ଲାଗେ। ଆଁ କାହିଁକି ନା ଭେଜରେ ବହୁତ ଆଇଟମ। ରୋଷେଇ କରି ହୁଏ ନା ସେଇଥିପାଇଁ।
ଆଚ୍ଛା। ଆଚ୍ଛା।
ହଁ।
ତାହେଲେ କଣ କଣ ସବୁ ସ୍ପେଶାଲ କିଛି ଆସିନି?
ଆଚ୍ଛା ଏମିତି ଆସେ ପୋଟଳ ଖୁର୍ମା ଆଉ ପନିର ଖୁର୍ମା ଏସବୁ ଆଉ ଆଉ ସବୁଠୁ ବହୁତ ଭଲ ଲାଗେ ମୋର ସବୁ ଠୁ ପ୍ରିୟ ହେଉଛି ଛୁଇଁ ଆଳୁ ବେସର ଛୁଇଁ ଆଳୁ ବଡ଼ି ବାଇଗଣ ବେସର।
ଆଚ୍ଛା। ତାହେଲେ କୋଉ ଜିନିଷ ଟା ଟିକେ ବେଶୀ ପସନ୍ଦ ଲାଗୁଛି ସେ ଟିକେ ସେୟାର କରିବେ।
ହଁ ହଁ ନିହାତି ଆଉ ମୁଁ ଦିଟା ଜିନିଷ ସେୟାର କରୁଚି ମତେ ଗୋଟେ ଛୁଇଁ ବଡିଆ ଆଳୁ ବେସର ଗୋଟେ ଖାଇବାକୁ ବହୁତ ଭଲ ଲାଗେ ଆଉ ଗୋଟେ ଭଲ ଲାଗେ ଆମର ଦହି ଆଳୁ ଏମିତି ମିଶେଇକି ଗୋଟେ ତିଆରି ହୁଏ ତାକୁ ଆମେ ଆଛା ବହୁତ ଭଲ ତାହେଲେ ଆପଣଙ୍କୁ ଏ ରେସିପିଟା ନିହାତି ଭଲ ଲାଗିବ ମାନେ ସେଇଟା ଆମେ ଯେମିତି ଭାତରେ ପ୍ରାୟତଃ ଗରମ ଭାତ ହେଲା ମାନେ ଆମେ ଡାଲି ଖାଉ ନା କିନ୍ତୁ ଆମେ ଆ ଡାଲିର ପରିବର୍ତ୍ତେ ଆମେ ସେଇ ଜିନିଷଟା ଆମେ ଘରେ ପ୍ରାୟତଃ କରିକି ଖାଉ ମାନେ ବହୁତ ସାଧାରଣ ତାର ପ୍ରଣାଳୀ ତିଆରିିବା ପ୍ରଣାଳୀ ଯେମିତି ଫାଷ୍ଟ ଦହି ନେଇଯିବେ ଟିକେ ସେ ଯେଉ ମୋଟା ଦହି ମାନେ ପାଣିଆ ଦେଇ ଦହି ହେଇନଥିବ ମୋଟା ଦହି ହେଇଥିବ। ଆଉ ହଁ ଦୋକାନରୁୁ ତ ଆଣିବା ତ ମୋଟା ହିଁଥାଏ। ହଁ ମାନେ ସେମିତି ହଁ ସେମିତିଆ ଆଉ ନାଇଁ ଯଦି ଘରେ ତିଆରି କଲେ ସେ ଟିକେ ରହି ପାଣିଆ ରୁହେ ନା
ଆଚ୍ଛା।
ହଁ ତ ସେଥିପାଇଁ ଟିକେ ମାନେ ଭଲ ଦହି ନେଇଯିବେ ଆଉ ତାପରେ କଣ କରିବା ଆମର ଯୋଉ ଯେମିତି ଆଳୁ ଭର୍ତ୍ତା ହୁଏ ଜାଣିଛନ୍ତି ନା ଆଳୁକୁ ସିଝେଇକି ତାପରେ ତାର ଚୋପା ଛଡେଇକିନା ଅ ଆ ତାକୁ ଚକଟି ଦେବେ ଆଉ ତାକୁ ବଘାରି ଦେବେ ମାନେ ଏମିତି ସୋରିଷ ଶୁଖା ଲଙ୍କା ଆଉ ପିଆଜ ମେସିଙ୍ଗା ପତ୍ର ଏମିତି ଦେଇକି ଆଳୁଟାକୁ ପ୍ରଥମେ ବଘାରି ଦେବେ ତାପରେ ସେଇ ବଘରାରେ କଣ କରିବେ ନା ଗ୍ୟାସ ର ଫ୍ଲେମକୁୁ ଟିକେ ଲୋ କରିକି ନା ଆପଣଙ୍କ ଦହି ପକେଇଦେବା।
ଆଚ୍ଛା କିଛି ପଚାରିବି ଏଇଠି ଅ ସେ ଯୋଉ ଦହିଟା ପକେଇବାକୁ ଆ ଆମେ ନର୍ମାଲି ଆମେ ଦହିଟାକୁ ଗରମ କଲେ ସେ ସବୁ ଗୋଟେ କେମିତି ଅଲଗା ଟାଇପ ର ହେଇଯାଏନି କି ଆ ହଁ ଛିନା ଭଳିଆ ହେଇଯାଏ। ସେମିତି କିଛି ହେଇଯିବ
ନା ମୁଁ ସେଥିପାଇଁ କହିଲା ଆପଣ ଗ୍ୟାସ ର ଫକୁ ପୁର ଲୋ କରିଦେବେ ଆ ଯେତେବେଳେ ଦହିଟାକୁ ଗରମରେ ପଉ ସେ ସେମିତି ହେଇଯାଏ ଯେତଳେ ମାନେମ୍ଚର କମ ଥାଏ। ତାପରେ କିଛି ହବନି ନା ତାପରେ ଆପଣ ଯେତେବେଳେ ସେଇଟା ପୁରା ସେ ଯୋଉ ଆଳୁ ଗଘର ସହିତ ସେ ପୁରା ମିଶ ଜୀବନା ଆଳୁ ଦହି ପୁରା ଭଲରେ ମିଶିଯିବ। ତାପରେ ଟିକେ ପାଣି ଦେଇକି ଗ୍ୟାସ ର ଫ୍ଲେମକୁୁ ହାଇ କରିବେ। ଯେମିତି ଆମର ଦେଖିବେ ଯେତେବେଳେ ଦହି ଆମେ ହ୍ୟାଲୋ ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହଁ କୁହନ୍ତୁ।
ହଁ ମୁଁ କହିଲି ଯେତେବେଳେ ପ୍ରଥମେ ଆମେ ଏ ଦହିଟାକୁ ଆମେ ପାଣିଆ କରିକି ପକଉନି ପୁରା ସେମିତି ଥାଉଛି କାହିଁକିନା ଦେଖନ୍ତୁ ପାଣିଆ ହେଲେ ଆଳୁଟା ଗୋଟା ଗୋଟା ହେଇ ରହିଯିବ ସେ ଆଉ ମିଶିବନି।
ଆଛା ଆଚ୍ଛା ଏମିତି କଥା।
ତେଣୁକରି ଦହିଟା ମୋଟା ଥିଲେ କଣ ହବ ନା ତା ସହିତ ମିଶିଯିବ। ମିଶି ଗଲା ପରେ ଯେତ ଯେତେବେଳେ ଆପଣ ପାଣି ପକେଇବେ ମାନେ ସେ ତାହେଲେ ଭଲସେ ଆପଣମାନେ ତାକୁ ଉଁ ଡାଲି ବଦଳରେ ସେଇଟା ଖାଇବାକୁ ବହୁତ ଭଲ ଲାଗେ ଆଉ ଯଦି ଦହି ଆପଣଙ୍କର ପ୍ରିୟ ଆପଣ ବହୁତ ଆ ମାନେ ବହୁତ ଭଲରେ ଖାଇପାରିବେ ତାପରେ ଯୋଉ ଶୁଖା ଲଙ୍କା ପକ ଯାଇଥାଏ ତାର ଫ୍ଲେଭରଟା ସେଇଠି ଆସେ ତାପରେ ସବୁ କରିସାରିଲା ପରେ ତାହେରେ ଟିକେ ଜିରା ଲଙ୍କା ଯୋଉ ଶୁଖା ଜିରାକୁ ଭାଜିକି ଆଉ ଶୁଖା ଲଙ୍କା ଭାଜିକି ଯୋଉ ଗୁଣ୍ଡ କରାଯାଏ ନି? ହଁ ସେଇ ଗୁଣ୍ଡ ଟିକେ ପକେଇଦେବେ ଆଉ ଭା ତ ସେଇଭଳିଆ ଦହି ଅ ଅ ସେ ଆଳୁ ସେମିତି କରିଦେଇକି ତାପରେ ଟିକେ ତାହିଁରେ ଛୁଇଁ ଭଜା ହଉ କିମ୍ବା ଛୁ ଛୁଇଁ ବେସର ହଉ ଏଇ ସ ବୁ ବହୁତ ବଢ଼ିଆ ଲାଗେ କିମ୍ବା ବଡ଼ିଚୁରା ହଉ ବଡ଼ିଚୁରା ତ ଆପଣ ନିହାତି ଜାଣିଥିବେ ଆଉ।
ହଁ ନିଶ୍ଚୟ ଓଡିଆ ଘରର ଲୋକ ଆମେ ତ ଜାଣିବା ନିଶ୍ଚୟ ଏ ସବୁ ବିଷୟରେ।
ଆପଣଙ୍କ ଶ୍ ଅଞ୍ଚଳପଟେ ବଡ଼ିଚୁରା ମାନେ କୋଉ ବଡ଼ିକୁ ବହୁତ ପ୍ରିଫର୍ କରନ୍ତି ବଡ଼ିଚୁରା କରିବା ପାଇଁ ମାନେ ଏମତି ବିରି ବଡି ହିଁ ଆଛା ନାଇଁ କ ବଡି ବି ବହୁତ ପ୍ରକାର ଅଛି ନା ଯେମ କଖାରୁ ପାଣି କଖାରୁ ରେ ବଡି ହୁଏ।
ହଁ ବିଭିନ୍ନ ପ୍ରକାର ହୁଏ ହଁ ପାଣି ପକାର ବଡି ହୁଏ ମାନେ ବିରି ବଡି ହୁଏ ଆଉ ବିରିରେ ଗୋଟେ ଛୋଟ ହ ଫୁଲ ବଡି କୁହନ୍ତି ଆଜ୍ଞା।
ଆଉ ଲିଆରେ ବି ବଡ଼ି ତିଆରି ହୁଏ।
ଆଉ ଲିଆ ରେ ବି। ହଁ ଲିୟରେ ବି ହୁଏ ଧୀରେ ଧୀରେ ଧୀରେ ଧୀରେ ମାନେ ସବୁ ଆମର ମା ମାଉସୀଙ୍କ ସମୟର ଏଇ ସବୁ ଜିନିଷ ସବୁ ବହୁତ ଭଲରେ ବନାନ୍ତି ଏବେର ଆମ ମାନଙ୍କ ପାଖ ଖରେ ସମୟ କମ୍ ଥିବାକୁ ଆମେ ଟାଇମ ଟା ନେଇଯାଉଛି ଖାଲି ପାଠ ପଢ଼ିବା ପାଇଁ। ଏସବୁ ଜିନିଷ ଯେ ସେତେବେଳେ ଆସେ ଆମ ପାଖକୁ ଖାଇବା ପାଇଁ ବହୁତ ମଜା ଲାଗେ। କିନ୍ତୁ କରିବା ଟା ଟିକେ କଷ୍ଟ ହେଇଯାଉଛି ଆଉ। ହଁ।
ଆଚ୍ଛା ଆଉ ଆପଣଙ୍କ ଖାଇବା ସରିଲାଣି? ଆଚ୍ଛା କଣ ହେଇଥିଲା ଆଜି ଖାଇବାରେ?
ଆଜି ତ ମାଆଙ୍କ ଦେହ ଟିକେ ଭଲ ନଥିଲା। ଏକ୍ଟୁଆଲି ମ ତେ ଆଜି କିଛି ପ୍ରିପେୟାର କରିବାକୁ ହିଁ ପଡ଼ିଥିଲା। ଆଉ ଆମେ ଆଉ କେତେ? ତେ ବି କରିପାରିବା ସେଥିପାଇଁ ଟିକେ ଅ ମାନେ ଭାତ ତା ସହିତ ଡାଲମା ଆଉ କିଛି ଏ ଯଉ ଆମର ସବୁ କିଛି ପରିବା ମିଶେଇକି ଗୋଟେ ମିକ୍ସ ଭଜା। ହଁ ଶାଗ ଭଜା। ହଁ ଦହିଚାରୁ।
ହଁ ଆଉ ବଢିଆ ଆଉ ଏତେ ସବୁ କରିଛନ୍ତି ଆଉ ନିଜେ ନିଜେ ଆଉ ବହୁତ ଭଲ କଥା। ଆପଣଙ୍କୁ ବି ତାହେଲେ ରୋଷେଇ ଆସେ।
ଆଁ ସତ କହିବାକୁ ଗଲେ ଯେତେବେଳେ ମାଙ୍କ ପାଖରେ ଆମେ ଥାଉ ନା ଆମକୁ କିଛି ଲାଗେନି। ମା ଏଇଟା ଖାଇାବକୁ ଦେ ସେଇଟା ଖାଇାଉକୁ ଦେ ଆମେ ସବୁବେଳେ ଖାଲି ମାଗୁ। ଯେତେବେଳେ ଘରଠୁ ଆମେ ଦୂରେଇ ଯାଉ ଏ ଜିନିଷଟା ବହୁତ ମନେ ପଡେ। ଘରେ ମା ଏଇଟା ଦଉଥିଲେ ଭଲ ଲାଗୁ ଗୁଥିଲା। ଏଇଟା ଦଉଥିଲେ ଭଲ ଲାଗୁଥିଲା। ଏଇଟା ଖାଇଲେ ଭଲ ଲାଗୁଥିଲା। ଅଳିଅଝଟ କରିବାକୁ ଆମକୁ କିଛି ଆଉ ମିଳେନି ସେଇ ସମୟରେ ଲାଗେ ଯେ କେମିତି ମା କିଛି ବନଉଥିଲା ଆଟଲିଷ୍ଟ ଆମେ ସେସବୁ ଜିନିଷ କେମି ଖାଇପାରିବା କଣ ନାହିଁ। ଏ ସମସ୍ତୁ ଧୀରେ ଧୀରେ ଧୀରେ ଧୀରେ ଶିଖିବାକୁ ହିଁ ପଡେ। କାହିଁକି ନା ଦବା ପାଇଁ ତ କେହି ନଥିବେ। ହୋଟେଲ ରେ କେତେବେଳେ ମାନେ ଆମ ମାନେ ତାଙ୍କ ହିସାବରେ ଯାହା କିଛି ଖାଇବାକୁ ମିଳେ। ନହେଲେ ତେଲ ମସଲା ଜିନିଷ ମିଳେ। ଏବେ ନିଜକୁ ଆଡଜଷ୍ଟ କରିବାକୁ ପଡେ। ସେଇଥିପାଇଁ ଶିଖିବାକୁ ତ ପଡ଼ିବ। ନହେଲେ କଣ କରିବା?
ଆଉ ଯେମିତି ଆମେ କହୁ ମାଙ୍କ ହାତ ତ ରନ୍ଧାରେ ଯଉଁ ଅ ଟେଷ୍ଟ ଥାଏ, ଆପଣ ନିଜେ ବି ମାର୍କ କରିଥିବେ ଗୋଟେ ଜିନିଷ ଆମକୁ ଖାଇବାକୁ ଭଲ ଲଗ ଲାଗୁନଥାଏ କିନ୍ତୁ ମା ଯେତେବେଳେ ଆସି ଖୁଏଇ ଦିଅନ୍ତି ସେଇଟା ତାର ଟେଷ୍ଟଟା ଅଧିକ ବଢିଯାଏ।
ସେଇ ତ। ତମେ ଯଉଠି ଯେତେବି ମାନେ ଅଧିକ ଟେଷ୍ଟ ହେଇଥାଏ ବି ଯାହାଥାଏ କିନ୍ତୁ ମା ହାତ ରନ୍ଧା ମା ହାତ ରନ୍ଧା। ସେ ଅନ୍ୟ କୋଉଠି ମିଳେନି।
ନିହାତି ଭାବରେ। ଆଛା। ତାହେଲେ ଆପଣଙ୍କୁ ବି ରୋଷେଇରେ ଅ ମାନେ ପରିସ୍ଥିତି ଯୋଗୁ ଆ
ହଁ ପରିସ୍ଥିତି ହିସାବରେ ଆମକୁ ଶିଖିବାକୁ ପଡୁଛି। କେବେ ହେଲେ କହିପାରିବନି ମୁଁ ଏକ୍ସ୍ ପଟ୍ ବୋଲି। ଯେତେ ଯାହା ହେଲେ ବି ଗୁରୁଙ୍କ ଠୁ ଶିଷ୍ୟ କେବେ କଣ ଅଧିକ ହେଇଯାଇ ପାରେ? ଗୋଟେ କଲେକ୍ଟର ହେଇସାରିଲା ପରେ ବି ସିଏ ବି ସବୁବେଳେ ଗୁରୁଙ୍କ ପାଖରେ ତାଙ୍କର ମୁଣ୍ଡ ନଇଁଯାଏ।
ନିହାତି।
ଯାହା ସବୁ ଶି ଖିଥାଏ ସେ କୋଉଠୁ ଶିଖିଥାଏ ଗୋଟେ ଗରୁଙ୍କ ପାଖରୁ। ଆମେ ଯେତେ ବିି ଯାହା କିଛି ଶିଖୁନା କାହିଁକି ଆମେ ଚାଁଲେ ବାପା ମାଙ୍କ ଚରଣ ତଳେ। ଯାହାବି ଶିଖିଛେ ଯାହା ବି ହେଇଛେ ତାଙ୍କରି- ପାଇଁ ଆଉ ଯଦି ତାଙ୍କରି- କିଛି- ବାପା ମା ସବୁବେଳେ ମାନେ ଯେତେବେଳେ ସିଏ ପୁରା ଷ୍ଟ୍ରଙ୍ଗ ଥାନ୍ତି ଆମ ପାଇଁ ବହୁତ କିଛି କରିଥାନ୍ତି। ଆମେ ଯଦି ତାଙ୍କ- ଙ୍କର ଆଜି ଦେହ କିଛି ଖରାପ ହେଲା କି କିଛି ସୁବିଧା ଅସୁବିଧା ହେଲା ଆମେ ଯଦି ତାଙ୍କୁ ସାହାଯ୍ୟ ନ କରିବା ତାହେଲେ ଆମେ ପୁଅ ଝିଅ ହେଇକି ଆଉ କଣ- ଠିକ ନା-
ଠିକ୍ କଥା କହିଲେ ଆପଣ ଆପଣଙ୍କର ବିଚାରଟା ମୋତେ ବହୁତ ଭଲ ଲାଗିଲା- ହ୍ୟାଲୋ-
କୁହନ୍ତୁ।
ହଁ ଆଉ ତାହେଲେ ଆପଣ ଆଜି ଯୋଉ କଲେ କହୁଥିଲେ ମିକ୍ସ ସବୁ ପରିବା ପକେଇ କଣ କଣ ପରିବା ପକେଇ ଭଜା କ-
ହୁଁ ସେଥିରେ ଥିଲା ଆମ ର ଗାଜର ଥିଲା ବିଟ୍ ଥିଲା କ୍ୟାପସିକମ୍ ଥିଲା ଆଉ ଗୋଟେ ଆମର ଗୋଟେ ଫୁଲବାଣୀରେ ମିଳେ ସେ ଯୋଉ ଗୋଟେ ଇଏ ବଡ଼ି ଦେଖିଛନ୍ତି ନାଲି ବଡ଼ି ଯୋଉ ଗୋଟେ ଆସେ
ଆ ଅ ହଁ ହଁ ରୋଜାନା
ଫୁଲବାଣି ନହେଲେ ଗଞ୍ଜାମ ପଟେ ହଁ ବାସ ବାସ୍ ହଁ ସେ ଚିଲ୍ଲି ଟାଇପ୍ ର ଅ କିଛି ପୋଟଳ ବିନ୍ ଏଇସବୁ ମିକ୍ସ କରିସାରିଲା ପରେ କିଛି ସମୟ ପାଇଁ ଫ୍ରାଏ କରିନେବେ କରିସାରିଲା ପରେ ଦେନ୍ କିଛି ମାନେ ତମର ଯେମିତି ହଳଦୀ ଉଁ ତାପରେ ଲୁଣ ମସଲା ଏସବୁ ଟିକେ କଷ୍ ସାରିଲା ପରେ କିଛି ସମୟ ଗଲା ପରେ ତାପରେ ସେଥିରେ ଯଦି ଆପଣ କିଛି ଚିଲ୍ଲି ମାନେ ଯୋଉ ଆ ଚିଲ୍ଲୀ ସସ୍ ହଉ ଆଉ ଟିକେ କଣ ଯିବ ଟମାଟୋ ସସ୍ କିଛି ଆଡ୍ କ କରିଦେଲେ ସେ ବି ଗୋଟେ ଟାଇପ୍ ର ରେସିପି ବନିଯାଏ ଆପଣ ଯେମିତି ବନିଲଲେ ସିଏ ତ ଗୋଟେ ରେସିପ ବନି ଯାଏ ଆଉ।
ହଁ ନିହାତି ଭାବରେ ଖାଲି ପରିବା ସିଝିଥିବା ଦରକାର ମ-
ହଁ ମାନେ ଟିକେ ଫ୍ରାଏ କରିଦେବେ ମାନେ ଯେମତି ଭାଜିଦବା କଥା ଭାଜି ସାରିଲା ପରେ ତାପରେ ଏମିତି କରିଦେବେ ଭଲ ଲାଗିବ। ଆଉ ଯେତେବେଳେ ଏଇ ସବୁ ପଖାଳ ଭାତକୁ ଏଇ ସବୁ ଜିନିଷ ଭଲ ଲାଗେ ଆହୁରି
ହଁ ନିହାତି ଭାବରେ ଆପଣଙ୍କ ସହିତ କଥା ହେଇକି ଆପଣଙ୍କ ବିଚାର ବହୁତ ବହୁତ ଭଲ ଲାଗିଲା ଆଉ ମତେ ବହୁତ ଖୁସି ଲାଗିଲା ମଧ୍ୟ ଆପଣଙ୍କ ସହିତ ଏଇ ଓଡ଼ିଆ ଘରର ଖାଦ୍ୟ ବିଷୟରେ କଥା ହେଇକି
ଆଜ୍ଞା। ବହୁତ୍ ବହୁତ୍ ଧନ୍ୟବାଦ। ଆଜ୍ଞା।